ହୁଁ କଣ କରୁଛୁ?
କିଛି ନା ଏଇଠି ବସିଛି ଆଉ ଖାଇକି ଆସିକି ଏଠି ବସିଛି ଆଉ
ଆଜ କଣ ଏତେଲେଟ୍
ଲେଟ ବୋଲି ମାନେ ଖାଇ ସାରିଲଣି କେତେବେଳୁ ଆସି ବସିଛି।
ଆଛା ନେଟୱାର୍କ ନାହିଁ କି?
ନେଟୱର୍କ ହଁ ଅଛି ତ
ମୁଁ ମାର୍କ କରଛି ତମକୁ ଯେତେବେଳେ ପ୍ରାୟ କେତେବେଳେ କେମିତି ଯଦି ଫୋନ କରେ ମତେ ଫାଷ୍ଟ ଚାରି ପାଞ୍ଚ ଥର ବେଳେ ହାଲୋ ହାଲୋ କହିବାକୁ ପଡେ
ଆରେ ବିଷୟ। ହଁ ଉଁ କଲ ଟା ଆସିଲା ଯେ ମୁଁ ଏମିତି ଦି ତିନଥର କଣ। କଲ ଆସିଲାଣି ଯେ ସେ କଲ ଆସିଲା ବେଳେ ମୁଁ ଦେଖୁ ରଖୁଛି ଏକେ ଦଶ ପନ୍ଦର ସେକେଣ୍ଡ ହେଇଯାଉଛି ଆଗେ କିଛି ଭି ଶୁଭୁନି ତାପରେ ଯଉ।
ଉହୁଁ ଷ୍ଟାର୍ଟିଂ ଈସୁ ରହୁଥିବ କିଛି ମେବି ଆଉ। ଆଉ ସବୁ ଭଲ।
ହଁ ଭଲ। ତମର।
କେମିତି।
ସମସ୍ତେ ଭଲ ଅଛନ୍ତି। ଅଛନ୍ତି ତମର।
ହୁଁ ସେମିତି ଠିକ୍ ଠାକ୍ ସବୁ ଚାଲିଛି ଆଉ।
ଓହୋ ଛ,
ହୁଁ ଆଉ ତୁମେ ମଝିରେ କଣ କହୁଥିଲ ସେ ଯୋଉ ଅ ମାନେ ଅଙ୍କଲଙ୍କର କଣ ଗୋଡ କଣ ହେଇଥିଲା ମଝିରେ ଭଲହେଲାଣି।
ହୁଁ ହୁଁ ହଁ ହଁ ହଁ ଭଲ ହେଲାଣି।
ହୁଁ କଣ ହେଇଥିଲା ମାନେ କଣ ପଡି ଯାଇ ଥିଲା ନା ଏମିତି କଣ ହେଇଥିଲା।
ହଁ ତାଙ୍କର ଏମିତି ଉଁ ଯେ ଫୁଟି ଯାଇଥିଲା କାଚ
ଆଚ୍ଛା ଆଚ୍ଛା ଓହୋ। ହଉ କଣ କୁହ ଗରମ ହଉଚି?
ହଁ ଗରମ ହଉଥିଲା କିନ୍ତୁ ଏଇ କେ ଦି ଦିନି ହବ ଟିକେ ଥଣ୍ଡା ଲାଗୁଛି ବ
ଓ ଆଚ୍ଛା ଏ ନୂଆ ଆକ୍ଚୁଲି ତୁମକୁ ଫୋନ କରିଥିଲି କଣ ପାଇଁ କହିଲ ତମେ ଯୋଉ ଉଁ ମନେ ଅଛି ନା ମଝିରେ ଥରେ କହୁଥିଲ କି ଯେ ତମ ଘର ପାଖରେ ଏମିତି ଜଣେ ଏ ଚୁନ ଆଣିକି ଲଗେଇଥିଲେ ତାଙ୍କ ଛାତ ଉପରେ ତାପରେ ଧୀରେ ଧୀରେ ଥଣ୍ଡା ଲାଗିଲା ତାଙ୍କ ଘର।
ହଁ ଆଉ ହଁ ମୁଁ ଆଣିଲି ମୁଁ ଆଉ ତମୁକୁ ବି ପଚାରୁଥିଲି ବା କେମିତି କଣ ଟିକେ ଲଗେଇବି କହି ଦିଅ ତମେ କହି ଥିଲ କି ବୁଝିକି କହିବ ଆଉ କାହିଁ କିଛି କହିଲନି।
ଆଣ ତ ଫାଷ୍ଟେ।
ଆରେ ମୁଁ ଆଣି ସାରିଲିଣି। କେବେଠୁ ଆଣିଲିଣି ପାଖା ଛଅ ସାତ ସାତ ଦିନି ହେଲା ଆଣିଲିଣି।
ଆଉ ତ ରଖିକି କରୁଛ କଣ।
ଆଉ କେମିତି ଲଗେଇବି ଜାଣିଲେ ସିନା ଲଗେଇବି।
ଆଉ ତ ପଚାରୁ ନ ଥିଲ ତ କାଇଁ ମୁଁ ଆଜି ପଚାରୁଥିଲି ତୁମେ ଲଗେଇଚ ନା ଲଗେଇନ ସେଥିପାଇଁ ଫୋନ କରିଥିଲି ଦେଖିଲା ବେଳୁ ତୁମେ ମତେ କହୁଛ କି ତୁମେ ମତେ
ଆ ହଁ ମୁଁ ସେୟା ପଚାରୁଥିଲି ମୁଁ ଭାବିଲି ବୋଧେ ମୁଁ ନାଇଁ କଣ ତାପରେ ମୁଁ ଆଉ ଲଗେଇବି ଲଗେଇବି ବୋଲି ଆଉ ତାପରେ ଆଜି ଛାତଟା ଉପରେ ସଫା କରିଛି ମୁଁ ଭାବୁଥିଲି ଆଜି କରିବି ବୋଲି ଇଏ ଯେ ଆଉ କଲ ଦେଖିଲା ବେଳୁ ହଁ ପୁରା ଯାହା ଟିକେ ଟିକେ ନୀଳି ଲାଗି ଥିଲା। ତାକୁ କଣ କଲି ନା ଉଁ ଯୋଉ ମୋର ଗୋଟେ ସାଙ୍ଗ ଟେ ସହିତ ସକାଳେ କଥା ହଉଥିଲି ତ ମୁଁ ଆଗେ ପାଣି ଆଣିକି ଆ ପାଣି ଆଣିକି ଦି ମଗ ପକେଇ ଦେଇ ସେ ନେଳି ଗୁରା ଉପରେ ଯାଇଥିଲି ମୁଁ ଯାଇକି ସେ ସାଙ୍ଗଟା ସହିତ କ ଥାଲେ ଏ କଥା ହେଇକି ଆସିଲା ବେଳ ଦେଖିଲା ବେଳୁ ମହିଲ ଯ ଭେଦିଗଲେ ଟିକେ ତାକୁ ଛଡେଇବି ଆଉ ମୁଁ ଯାଇ କଥା ହେଇ ଆସିି ଳୀୁରା ପାଣି କୁଆ ଟାଣିି ନେସାଲାଣି ପାଣି ଆଉ ନାଇଁ
ପୁଡିନା ଘର ଭିତର ହେଇଛି ସେ ତ ଛାତ ମାନେ ପୁରା ଗରମ ହେଇକି ଅବୁଅସଲି ଥିବ ତ ସେ ପୁରା ଭେଦି ହେଇଯିବ ନା
ତ ବୁ କାମ ହେଇଥିଲା ଯୋଉ ପାଚେର ହକା କାମ
ହଁ ତ ଠିକ୍ ଅଛି କିନ୍ତୁ ଏବେ ଯୋଉ ଖରା ହଉଛି ସେ୍
ହଁ ସେ ଭବୁଛି ଏ ହେ ତାପରେ କଣ ହେଇଛି ନା ଫୁଣି ତାକୁ କଣ କଲି ନା ଯାଇକି ନେଇକି ଆସିଲି ନଡ଼ିଆ କତା ଆ ତାପରେ ପାଣି ପୁଣି ଉ ହଁୁ ଉପରକୁ ପାଣି ଟେକ୍ଟି ଟେକ୍ଟି ବାଲଟିରେ ନେଇକି ଆସିଲି ନେଇକି ସଵ୍ ପାଣି ପକେଇଲି ପାଣି ପକେଇି ସର୍ଫ ମୁଁ ବି ଟିକେ ଟିକେ ନେଇକି ଆସିଥିଲି ମୁଁ ତ ପୁରା ଭଲସେ ଘଷିକି ସଫା କରି ତାପରେ ତାକୁ ସବୁ ପାଣି ପକେଇଲି ଫାଷ୍ଟ ପାଣି ପକେଇଦେଲି ତାେ ସର୍ଫ ପକେଇଦେଲି ତାପରେ ତାକୁ ସବୁଜାଙ୍ଗା ଘଷି ଘସି ଘଷି ସ୍ ମାନେ ତା ଛଡେଇଲି ଛଡେଇକି ପାଣି ଆଣିକି ଢାଳି ତାକୁ ଗଲାନି ତା ପରେ ପୁଣି କଣ କଲି ନା ଉପ୍ ମୁଁ ମୁଁ କହିଲି କି ମୋ ସାନ ଭଉଣୀ କହିଲି ତାକୁ କହିଲି ପାଇପ୍ ଟା ଟିକେ ମେ ଉପରକୁ ଦେ ତାପରେ ମୁଁ ସବୁ ଜାଙ୍ଗ ନହଲେ ଧୋଇଦିଏ ତାର ପହଁରା ମରା ଆଣିଲି ସେ ପାଇପ୍ ଟା ମୋତେ ଉପରୁକୁ ଦେଇଦେଲା। ତା ସବ ଯାଙ୍ଗ୍ ତାକୁ ଡାକିଲେ ପାଣି ମାରିକି ତାକୁ ସବୁ ଯାଙ୍ଗ ଅ ପହଁରା ପୁରା ଝାଡୁ କରିକି ସବୁ ଜ ଧୂଳି ଆଗେ ଫାଷ୍ଟ ଖରିକି ବି ଦେଇଥିଲି ଶୁଖିଲା ଫାଷ୍ଟ ଆଗରୁ ଉ ଖରିକି ଦେଇଥିଲି। ତାପରେ ନେଳି ଝଡେଇଲି୍ ଝାଡି ସାରିଲା ପରେ ତାପରେ ତାକୁ ସବୁ ଜଣ ଝାଡୁ କରିକି ତାକୁ ଇଏ କଲି ଆଉ ଫ କରଛି ତାପରେ ଆଉ ଏମିତି ଚଲାବୁଲା କଲେ ଟିକେ ଟିକେ ଧୁ ଦେଥିଲେ କଣ? ଛ ଦେଇ
ହୁଁ ହୁଁ ହୁଁ ହୁଁ ନାଇଁ ସେମିତି ଏବେ ନାଇଁ ନାଇଁ ନାଇଁ ସେମିତି କିଛି ନାଇଁ ସେମିତି ତ ହାଲକା ପବନ ବି ଟେ ଦେଲେ ଟିକେ ଧୂଳି ହେଇଯିବ ନା ତ ଏତେ ଆଉ ଏତେ ଆଉ ମିତି କିଛି ଅବର କରାର ନାହିଁ। ଶୁଣ ଦେଖ ବାକି କି ତ ଯାହାଷ୍ଟାର୍ ଟିଂ କାମ ଥିଲା ତମେ କରିଦେଇଛ ଅଭିଅସଲି ତ ଏବେ ତୁମେ କଣ? କର ନା ଟିକେ କଷ୍ଟ କରିବ ଜଲ୍ଦି ଟିକେ ସକାଳୁ ଉଠି ପାରିବ କି?
ହଁ ତ କେଥିରେ ମୁଁ ଭାବୁ ଚାରିଟ ର ଉଠିବି ବୋଲି ନହେଲେ ଆଉ
ଚାରିଟା ବହୁତ ଚାରିଟାରେ ଉଠଛ ଯଦି ଚାରିଟା ନୁହଁ ସାଢେ ଚାରିଟା ବି ଉଠ ତୁମେ
ନାଇ ନାଇଁ ପୁଣି ସେଟା କେମିତି କଣ ଗୋଳେଇବାକୁ ପଡିବ ବା ଆଉ ତ ଉଠିକି ଆଗେ ଗୋଳେଇବି ନା ତ
ହ ଶୁଣ ଉଠା ତମେ ଠିକେ ଆଜ ତମ ଟିକେ ମୁହ ଫ ଦେଇ ପରା ଖସଣା ଦି ତାପରେ ତା ଖସଣା ହଁ ତାପରେ ତମେ କଣ କର ନା ଘରେ ଯଦି କିଛି ଗୋଟେ ବଡ ବାଲ୍ଟି ଅଛି ବଡ ବାଲ୍ଟି ବଡ ମାଣ୍ଡିଆ ଟାଇପ ର କିଛି ହେଲା କିନ୍ତୁ ଯାହାବ ହଉ ଟିକେ ବଡ। ଖଇଜ ର।
ବଡ ବାଲ୍ଟି ଆମର ଅଛି ଯୋଉ କଲର ଆଗରୁ ଆମର ଘର କଲର ହେଇଥିଲା ସେ ସେ ବାଲ୍ଟି ଅଛି ସେଇ ବଡ଼ ବାଲ୍ଟିଟେ ମୁଁ ଉ ବେଲଟା ଗଲେ ଚଳିବ ତ।
କୋଡିଏ ଲିଟର ଭଳ ତ ବାଲଟିରୋ
ହଁ ଏଇ ଯୋଉ ବଡ ବଡ ଯୋଉ କଲର ବାଲଟି।
ବାନ୍ତି ତ ଦଶ ଲିଟର ବି ଅଛି। କୋଡିଏ ଲିଟରରେ ଅଛି ତ ମୁଁ ସେଇଥିାଇଁ ପଚାରୁଛି କୋଡିଏ ଲିଟରଆ ତ।
ମାନେ ଦଶ ଲୁଟ ମାନେ ଯ ଛୋଟ ଛୋଟ ହେଇଥିବ ଟିକେ।
ମାନେ ସେ ବାଲ୍ଟି ସାଇଜ ପାଖାପାଖି ତମ ଆଣ୍ଠୁ ସାଇଜ ର ନା ତାେ କରି ଦେ ଠିକ ଅଛି। ତ ଗୋଟେ କାମ କରିବୁ ସେ ବାଲ୍ଟିରେ ଫାଷ୍ଟ୍ ସେ ଚୂର୍ଣକୁ ଢାଳିବ।
ହୁଁ।
ୱାଇଟ ସିମେଣ୍ଟ ଢାଳିଦବ। କିଛି ଯଦି ଗୋଟେ ବାଡି ଟାଇପ ର ଥିବ କିଛି ଗୋଟେ ବାଡି ଟାଇପ ର ଥିବ ତାହେଲେ ଆଗେ ଚିହ୍ନ ସହିତ। ତ ହ୍ୱଟ ସିମେଣ୍ଟଟାକୁ ଟିକେ ଏମତି ସେ ଗୋଳି ଦେବ ସେ ବାଲଟିରେ ହ। ତ ବିଲକୁଲ ବି ବୁରୀ ହ ନାହି। ହୁଁ।
ଆଚ୍ଛା ହାତ ଟୋଟାଲ ଲଗେଇବେନି।
ଟୋଟାଲି ନୁହେଁ
ମୁଁ କିନ୍ତୁ ଭାବୁଥିଲି ଯୋଉ ଦିଟାଙ୍କ ଯୋଉ ପକେଇଥାନ୍ତି ସେଇଟା ହାତରେ ଗୁରେଇ ଦେଇଥାନ୍ତି।
ଜମା ନୁହଁ ସେ ହାତ। ତ ବାହାର କରିବ ମାନେ ସେ ଫୁଟକା ହେଇକି ପୁରା ବାହାରିବ।
ନା ନା ତାହାଲେ ଥାଉ।
ହେଲା ଗୋଳେଇଲ ଗୋଳେଇ ସାରିଲା ପରେ ତାପରେ। ହେଟା ପକେଇ ଦେବ। ହେଲା ଅଠାଟା ପ। କେବଳ ତ ତାପରେ ସାଙ୍ଗେ ସାଙ୍ଗେ ତା ଭିତରେ ପାଣି ପକେଇବ। ହେଲା ପାଣିିବାକୁ। ଦେଖ ଯେମିତି ତୁମେ ଅଟା ସହିତ ଯେତେବେଳେ ପାଣି ପକେଇକି ଯେତେବେଳେ ଗୋଳଉଛି। ତାକୁ ମୁଣ୍ଡା କରୁଛ। ତୁମେ କଣ କରଛ। ହାଲ୍କା ହାଲ୍କା ପାଣି ପକେଇ ପକେଇ ଦେଖୁ। ଛ ଭାଗ ମାପ କେତେବେଳେ ଠିକ ହଉଛି ତା ପରେ ଯାଇକି ତମ ଅଟାକୁ ଗୋଳେଇଲ ହେଲା ତ ସେଇ ହିସାବରେ ତୁମେ କଣ କରିବ ନା ପାଣି ଧୀରେ ଧରେ ଧୀରେ ଢାଳି ଢାଳି ଗୋଳେଇ ଚାଲିଥିବ ତୁମ ସହିତ ଦେଖ ଯଦି ତୁମ ମା ହୁଅନ୍ତୁ କି ତମ ଝିଅ ବି ହଉ ଯିଏ ବି ହଉ ଯଦି ତମ ସହି ଟେ ଥିବ ତ ଟିକେ ହବ ଏକୁଟିଆ ବିଲକୁଲ ବି କରନି ହେଲା। ତୁମେ ଗୋଳେଇ ଚାଲିଥିବ ୟାଡେ ଜଣକୁ କହୁ ତ ଜଣେ ତ ଆଟଲିଷ୍ଟ ତମ ସହିତ ଉଠିବେ ନା ତୁମେ ଥୋଡି ନା ଏକୁଟିଆ ସବୁ କରିବ
ହଁ ମତେ ତ ଏମିତି ହିଁ ଲାଗୁଛି କି ମତେ
ଆ ଠିକ ଅଛି ତମେ କଲର ଟା ଏକୁଟିଆ କରିଦବ କିନ୍ତୁ ସେଇ ଯୋଉ ମିକ୍ସିଂ କଲା ବେଳେ ଜଣେ ତ ପାଖରେ ରଖ ଆଟଲିଷ୍ଟ
ଦେଖିଆ ତ ଛାଡ ହବନି ମତେ କାଇଁ
ଶୁଣ ତ କଣ କରିବ ନା ତୁମେ ଆଡ ଗୋଳଉଥିବ ଆଡେ ଜଣ କହୁଥିବ କି ଯେ ହାଲକା ହାକା ପାଣି ଢାଳି ଚାଲ।
ହଁ ସେମିତି ହେଲେ ମୁଁ ଟାପ ପାଖକୁ ପଳେଇବି ଏଇଠୁ ଗୋଳୁ ତ ଟ୍ୟାପ ଟାକୁ ଅଳ୍ପ ଖୋଲି ଦେଇଥିବ ଆଉ
ତଳେ
କଣ ତଳେ
ଟ୍ୟାପ ତଳେ ନା ଉପରେ ଅଛି।
ତଳେ
ତ ଆଣିବ ଯେତେବେଳେ ସେ ପୁଣି ହାତରେ ପଡିଯିବନି ତ ଟିକେ ନଗୁରୁ ସେଇଥିପାଇଁ କହୁଛି। ଶୁଣ ତାପରେ କଣ କରିବ ନା ତମେଡେ ଗୋଳେଇ ଚାଲିବ ଦେଖିବ ସେଇ ଯୋଉ ବଟର ଯୋଉଟା ସେଇଟା ପାଖାପାଖି ଆମର ସେଇ ଯୋଉ ଘରେ ମାରନ୍ତି ଯୋଉ କଲର
ହୁଁ ହୁଁ ହୁଁ
ସେଇ କଲର ଟାଇପ ର କେତେବେଳେ ଟିକେ ବହଳିଆ ହଉଛି। କିନ୍ତୁ ଏ କେତେ ବି ବହଳିଆ କରିଦବନି ଯେ ତୁମେ ମାରି ସାରିଲା ପରେ ଯେମିତି ପାମ୍ପଡ଼ ଭଳିଆ ହେଇକି ଛାଡ଼ିବ।
ଉୁଁ ନା ସେମିତି କହିଁ
ହୁଁ ଟିକେ ଏମିତି ବହଳିଆ ରଖିବ ଯେମିତି ମାରିଲେ ସେ ପୁରା ମାନେ କା ମାନେ କଣ କହିଲ ପୁରା ପରଫେକ୍ଟ ପୁରା ମାନେ ହ୍ୱାଇଟ୍ କଲର ପୁରା ମାନେ ଯେମିତି ପୁରା ହ୍ୱାଇଟ୍ ଯେମିତି ସେମିତି ରହୁଥିବ ତା ସହିତ ପୁରା ମାନେ ଛାତକୁ ପୁରା ପିଇ ଯାଉଥିବ। ବୁଝିପାରୁଛ ଆଉଚ୍ୟାଲିଚ ମୁ କ୍ୱାଣ୍ଟିଟି ଟା ଯେମିତି କହିବାକୁ ଚାହୁଁଛି। ହଁ ତ ସେତିକି ଭଳିଆ କରିଦେଲ। କରିସାରିଲା ପରେ ତାପରେ କଣ କରିବନ ସେଗୁଡ଼ା ସବୁ ଗୋଟେ ବାଡ଼ିରେ ହିଁ ଗୋଳଉଥିବ ନିଜ ହାତ ବିଲକୁଲ ବି ଲଗ
ନାଇଁ ନାଇଁ ମୋ ହାତ ନୁହ ମୋର ବଡ଼ ବାଡି ଟେ ଆଣିବି ଆଉ।
ତ ସେମିତି କରିକି ତାପରେ କଣ କରିବ ନା କିଛି ବ୍ରସ୍ ୟା କଉ କଣ କ ଦେଖ ଯାହାବି ଅଛି ତ ସେ ୟାକୁ ଟିକେ ଏମିତି ବୁଡେଇ ବୁଡେଇ ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ମାରିବା ଷ୍ଟାର୍ଟ କରିବ ଯେମିତି ଟିକେ ମାନେ। ଗୋଟେ ଘଣ୍ଟା ଭିତରେ ଯେମିତି ଟିକେ କ୍ଲିୟର କରିଦବ ମାନେ କଣ କହିଲ ସାଢେ ଚାରିଟାରୁ ଉଠିକି ପାଞ୍ଚଟା ଭିତରେ ତମେ ଏଟାକୁ ଜିନିଷଟା ବନେଇ ଦିଅ। ତାପରେ। ଛଅଟା ଭିତରେ ଯେମିତି ତମର କଣ କହିଲ ଯେମତି ମାରିବା ଟା ସରିଯାଇଥିବ ତ ତାପରେ ଛାଡି ଦିଅ। ତଳକୁ ପଳେଇଆସ ଏ ଏତେ ସକାଳୁ ଯେହେତୁ ଉଠିଛ ଆଉ ଟିକେ ରେଷ୍ଟ ନେଇଯାଅ ତାପରେ ସାଢ଼େ ନଅଟା ଦଶଟା ବେଳେ ସେଇ ରୁମ ଭିତରେ ପଶି ଟିକେ ଦେଖିବ ତୁମକୁ କେମିତି ଲାଗୁଥିଲା ଆଉ ଏବେ କେମିତି ଲାଗୁଛି।
କସ କଣ ସାଙ୍ଗେ ସାଙ୍ଗେ ଜଣା ପଡିଯିବ ଆଉ କେମିତି ଇ
ହଁ ତ ଅଭିୟସଲି ତୁମେ ଧଳା କଲର ଟା ମାରିଚ ମାନେ ଯେତେବେଳେ ସୂର୍ଯ୍ୟ ବାହାରିବା ପୂର୍ବରୁ ହିଁ ତ ତୁମେ ମାରିଥିବ ନା। ସୂର୍ଯ୍ୟ ଟା ବାହାରି ସାରିଲା ପରେ ଯେତେବେଳେ ତମ ଘର ଉପର ପଡ଼ିବ। ଆଉ ଥୋଡି ନା ଗରମ ଲାଗିବ।
ଆଚ୍ଛା ଆଚ୍ଛା ହ ହଉ ଏତେ ଦିନ ଯୋଉ ଗରମରେ ରହିବାର ଫଳଟା କାଲି ତାହାଲେ ମିଳିବ।
ହୁଁ। ତ ଦେଖ ଏତେ ବି ଥଣ୍ଡା ଲାଗିବନି କି ଯେ ଯେମିତି ଏସି ଭଳିଆ କିନ୍ତୁ ତୁମକୁ ଏତିକି ଥଣ୍ଡା ଲାଗିବ ଯେମିତି ତୁମେ ଯୋଉ କୁହନି କି ଯେ ଆ ଛାତ ଉପରେ ଶୋଇବାକୁ ପଡୁଛି କିମ୍ବା ବାହାରେ ଶୋଇବାକୁ ପଡୁଛି ରୁମ୍ ଭିତରେ ଆରାମସେ ଶୋଇପାରିବ।
ଆରେ ନା ଆଉ ଏସିି ଭଳିଆ ଆଉ ତାହେଲେ ତ ଏସି କାହିଁ ଲଗଉ ଏଇରା ତ ଲଗେଇ ଦିଅନ୍ତ।
କଥା ନା ତମେ ବାହାରେ ଶୋଇବାକୁ କି ଛାତ ଉପରେ ଶୋଇବା ଅପେକ୍ଷା ରୁମ ଭିତରେ ଶୋଇବା ସେତିକି ତ ବଡ ବହୁତ ବଡ କଥା ନା। ବୁଝିପାରୁଛ କି?
ହଁ ଠିକ ଅଛି ହଉ ମୁଁ କାଲି ମୁଁ କାଲି ମାରିସାରେ ମାରିସାରିଲା ପରେ କହିବି ହଉ ଠିକ ଅଛି।
ସେଟା ହେଇ ମାରିବାର ଅଛି। ଗୋଟେ ରୁମ୍ ବାକି ଅଛି ଆମର ସେଠି ଏସି ନାହିଁ। ତୁମେ ମାରିକି ମତେ କୁହ କି ଯେ ତୁମକୁ କେମତି ଲାଗୁଛି ତମର ମୁଁ ବି ଆଣିକି ମାରିବି।
ତାପରେ ଟ୍ରାକରେ ହଁ ହଁ ଠିକ୍ ଅଛି ଠିକ୍ ଅଛି।
ହଉ ରହିଲି ଆଁ।
ହୁଁ ହୁଁ।
ହୁଁ ଠିକ ଅଛି।